ନମସ୍ତେ।
ନମସ୍ତେ।
ନମସ୍ତେ ବନ୍ଧୁ କଣ କରୁଥିଲେ?
କିଛି ନାହିଁ ଏଇଠି ବସିଥିଲୁ ଆଉ। ତମେ ବନ୍ଧୁ କଁ କରୁଥିଲ?
ମୁଁ ଏଇ ବସିଥିଲି।
ଆଉ ଆଜି ସନ୍ଧ୍ୟାରେ ଜଳଖିଆ କଣ କରିଥିଲେ?
ସନ୍ଧ୍ୟା ବେଳେ ତମେ କଣ ଖାଇଥିଲ?
ଏଇ ବିସ୍କିଟ ଚା ବିସ୍କିଟ୍ ଚା ନଡୁଆ
ଆଛା ମୁଁ ବି ସମାନ ଖାଇଥିଲି। ମୁଁ ବି ବିସ୍କୁଟ ଆଉ ଚା ଖାଇଥିଲି। ଆଛା ତମେ ଚା କେମିତି ବନା ଯାଏ ତାର ପ୍ରଣାଳୀ ଜାଣିଚ?
ହଁ ମୁଁ ଜାଣିଚି।
କେମିତି ବନାଯାଏ କହିପାରିବ?
ହଁ ପାଷ୍ଟ ଫାଷ୍ଟ ପାଣିିକି ଗରମ କରାଯାଏ ପାଣି ଆଉ କ୍ଷୀରକୁ ସମାନ ଭାବରେ ଦିଆଯାଏ ତାପରେ ତାପରେ ସ୍ଵାଦ ଅନୁସାରେ ଚିନି ତାପରେ ସେଟା ଫୁଟିଲା ପରେ ଚା ପତି ପଡେ ତାପରେ ଲୁଣ ପଡେ ତାପରେ ଫୁ
ଆଛା ତମେ ଆଉରି କି ଚିରିତ ଛାଡ଼ିଲ ଚାର ଆହୁରି ସ୍ୱାଦ ଅଁ ଆଣିବାକୁ ହେଲେ ତା ଦେହରେ ଆମେ ଆଉ ଗୁଜୁରାତି ମିଶେଇବା ଆଉ ଅଦା ମିଶେଇବା ହଁ ହଁ। ହଁ ବାସ୍ ମିଶେଇକି ଅଁ ତାର ଚା ଚା ର ସ୍ୱାଦ ଆଉରି ଅଧିକ ଭଲ ଆସିବ। ଆଉ ତୁମେ ରାତି ପାଇଁ କଣ ଖାଇବା କଣ?
ଆଜି ହୋଉଚି ରୁଟି ଆଉ ମଟର ତରକାରୀ। ଆଉ ତମର?
ଆଛା ଆମର ଚକୁଳି ଆଉ ଆଳୁ ଭଜା। ଉଁ ଆଉ ତୁମର ରୋଷେଇ ଆଉ ତୁମ କିଏ କରନ୍ତି? ତୁମେ କର ନା ତୁମର ମାମା କରନ୍ତି?
ନା ମା କରନ୍ତି।
ଆଛା ହଁ ମୋର ବି ମା କରନ୍ତି ମୁଁ ବି ମୋ ମାଆଙ୍କୁ ସାହାଯ୍ୟ କରେ ଆଉ ତୁମେ ତୁମ ମାଙ୍କୁ ସାହାଯ୍ୟ କର କି ନାଇଁ?
ହଁ ବଉ ଯେତେବେଳେ ବି ଦେହ ଖରାପ ଥାଏ କେ ଏକୁଟିଆ ଘରେ ନା ସବୁ ସାହାଯ୍ୟ କରିବାକୁ ପଡେ।
ଆଛା ଆଉ ତୁମକୁ କଣ କଣ ସବୁ ପସନ୍ଦ କରିବା ଲାଗି ଘରେ ରହିଲେ? ଆ ଘରେ ପ୍ରାୟ ଏକା ରହିଲେ କି ଛୁଟି ଥିଲେ ତମକୁ ଘରେ ରହିକି କଣ କରିବାକୁ ଭଲ ଲାଗେ?
ଟି ଭି ଦେଖିବାକୁ ଭଲ ଲାଗେ ମୋବାଇଲ ଦେଖିବାକୁ ଭଲ ଲା ମୋବାଇଲ ଦେଖିବାକୁ ବି ଭଲ ଲାଗେ।
ଆଛା। ଆଉ ଆମେ ଆମେ ଗୋଟେ ବିଷୟ ଉପରେ କ କଥା ହବା ତୁମେ ଯଦି ଅ ସମୟ ମତେ ଦେଇପାରିବ ତାହେଲେ ଆମେ କି ଛି ବିଷୟ ବିଷୟରେ କଥା ହେବା ଆଛା। ଆମେ କଥା ହେବା କି ଉମ୍ ଆ ଯୋଉ
ଆମେ ଗୋଟେ ସମୟର ମୂଲ୍ୟ ବିଷୟରେ କଥା ହବା ହେଲା। ଆମେ ତ ଜାଣିଚନ୍ତି ମଣି ଷର ଜୀମ ଜୀବନର ସବୁଠାରୁ ମୂଲ୍ୟବାନ ସମ୍ପଦ ହେଲା ସମୟ।
ହଁ, ନିଶ୍ଚୟ ତୁମେ ଏପରି କାହିଁକି ଭାବୁଛ।
କାରଣ ସମୟ ତ ଚାଲିଗଲେ, ତା ତ ଆଉ ଫେରି ଆସିବ ନାଇଁ ନା। ଆମେ ହରାଇଥିବା ଧନ ଫେରି ପାଳେ କି? ହଁ, ଆମେ ହରେଇଥିବା ଧନ ପଛେ ଫେରି ପାଇବା। କିନ୍ତୁ, ସମୟ ତ ଆମେ ଫେରି ପାଇବାନି।
ଠିକ୍ କହିଲ। ଅନେକ ଛାତ୍ରଛାତ୍ରୀ ସ ସମୟରେ ଠିକ୍ ବ୍ୟବହାର ନ କରି ପରେ ଅନୁତାପ କରନ୍ତି।
ହଁ, ଯେମିତି ମୋର ବି, ମୁଁ ବି ସେମିତି ଅନୁଭବ କରିଥିଲି। ମୋର ଯେତେବେଳେ ପରୀକ୍ଷା ହେଇଥିଲା, ମୁଁ ବି ଏଁ ପାଠ ପଢିବାକୁ ସମୟ ଦଉନଥିଲି। ଆଁ ସେଥିଲାଗି ମୋର ବି ଏନ୍ ଯେତେବେଳେ ମୋର ଆସିଲା, ତାର୍ ମାନେ ଉମ୍ ଯେତେବେଳେ ମୋର ବାହାରିଲା ମୋର ରେଜଲ୍ଟ ତ ସେତେବେଳେ ମୁଁ ବି ଯେତେବେଳେ ଜାଣିବାକୁ ପାଇଲିି କି ମୋର ଅଁ ମୂଲ୍ୟାଙ୍କ କମ୍ ଅଛି। ସେଇଠୁ ମୁଁ ଅନୁଭବ କଲି କି, ହଁ ମୁଁ ସମୟ ପାଠ ପଢିବାକୁ ସମୟ ଦେଇନଥିଲି ବୋଲି, ଆଜି ମୁଁ ଏଇ ପରିସ୍ଥିତିର ହଇରାଣ ହେଇଚି। ସେଇଠୁ ମୁଁ ଜାଣିଲି କି, ସମୟର ସଦୁପଯୋଗ ସଫଳତାର ମୂଳ ମନ୍ତ୍ର।
ସମୟକୁୁ କିପରି ସଠିକ୍ ଭାବରେ ପଳିଚାଳନା କରିପାରିବା।
ହଁ, ସେଟା ତ ଆମେ ଦୈନନ୍ଦିନ କାର୍ଯ୍ୟସୂଚୀ ଗୋଟେ ପ୍ରସ୍ତୁତ କରିବା। କେମିତି ଆମେ କୋଉ ଟାଇମ୍ ରେ ଉଠିବା? କୋଉ ସମୟରେ ଉଠିବାଁ? ଅଁ କୋଉ ସମୟରେ ଗାଧେଇବା? କୋଉ ସମୟରେ ଆମେ ଭଗବାନଙ୍କୁ ପ୍ରାର୍ଥନା କରିବା? ହଁ, ସେମ୍ ସେଇଭଳି ଆମର ଗୋଟେ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା। ଯେମିତିକି ଗୋଟେ ଗୁରୁତ୍ବପୂର୍ଣ୍ଣ କାମକୁ ଯେମିତି, ଆମେ ପ୍ରାଥମିକତା ଦେଇ ଏବଂ ଅ-ଅଳସ ତାକୁ ଦୂର କରି ସେଇ ସ କାମ କରିପାରିବା
ହୁଁ। ବେଶୀ ମୋବାଇଲ୍ କିମ୍ବା ସାମାଜିକ ଗଣମାଧ୍ୟମରେ ଅତ୍ୟଧିକ ବ୍ୟବହାର ମଧ୍ୟ ସମୟ ନଷ୍ଟ କରିବା ନାହିଁ।
ହଁ, ହଁ, ନିଶ୍ଚୟ ନିଶ୍ଚୟ ଆମେ ପ୍ରଯୁକ୍ତିକୁ ଆବଶ୍ୟକତା ଅନୁସାରେ ବ୍ୟବହାର କରିବା ଉଚିତ୍। ଆମେ ଯୋଉ ଅଁ ସେଇ ସବୁ ପ୍ରଯୁକ୍ତି ଗୁଡାକୁ ଆମେ ଅଧିକ ବ୍ୟବହାର କରିବା ଯୋଗୁଁ, ଆମ ସମୟ ବି ହାନି ହଉଛି। ଆମକୁ ଯେତିକି ଆବଶ୍ୟକତା ଆମେ ସେତ୍ ତିକି ପ୍ରଯୁକ୍ତିକୁ ଆ ବ୍ୟବହାର କରିବା। ଆଉ, କିଛି ଜାଣିବା ଉପରେ ବି ଯି ଯିପ୍ର ମାନେ ବ୍ୟବହାର କରିବା। କିଛି ଅଁ-ଅ ଏମିତି କି ନୁହେଁ, କି ଆମେ ସବୁବେଳେ ସେଇ ପ୍ରଯୁକ୍ତି ଉପରେ ଲାଗି ରହିବା। ଅଁ ଅନ୍ୟ ମନ ବା ସଠିକ୍ ପ୍ରୟୋଗରେ ଆମେ ପ୍ରଯୁକ୍ତିକୁ ଆବଶ୍ୟକତା କରିବା।
ହଁ, ମହାନ ବ୍ୟକ୍ତି ମାନେ ମଧ୍ୟ, ସମୟର ଗୁରୁତ୍ୱ ଉପରେ ଜୋର୍ ଦେଇଛନ୍ତି।
ହଁ, ହଁ, ଠିକ୍ କହିଲ। ସେମାନଙ୍କ ସଫଳତା ପଛରେ ସମୟର ସେମାନେ ସଠିକ୍ ପରିଚାଳନା ଅଁ କରିଥିଲେ। ସେଥିଲାଗି ତାଙ୍କ ପାଇଁ ସମୟ ହେଉଛି, ଏକ ବଡ଼ କାରଣ।
ଆଜିର ଆଲୋଚନାରେ ଆମେ କଣ ଶିଖିଲୁ, କହିପାରିବ?
ଆମେ ଶିଖିଲେ କି, ଆମେ କଣ ଶିଖିଲେ? ଅଁ କି ଆମେ ସମୟକୁ ଯେମିତି ଆମେ ସମ୍ମାନ ଦବା, ଆମକୁ ସମୟ ଉଁ, ସେମିତି ସଫଳତା ଦବ।
ସମୟ ଓ ସ୍ରୋତ କାହାକୁ ଅପେକ୍ଷା କରେ ନାହିଁ। ଆଉ କିଛି ଭଲ ବିଷୟ ପରିବେଶ ସୁରକ୍ଷା ଅଛି ଶିକ୍ଷାର ମୁହୂତ୍ତ ବି ଅଛି।
ହଁ ହଁ ଠିକ ଆଉ ଆମେ ହଁ ଆମେ ଆଉ କଣ ଆମେ ଆଉ ଗୋଟେ ବିଷୟରେ କଥା ହେବା, ମୁଁ ଦେଖ ଦେଖିବାକୁ ପାଉଛି କି ଗରିବ ଲୋକମାନୋନେ ବହୁତ ହଇରାଣ ବି ହଉଛନ୍ତି। ଅ ବହୁତ ବହୁତ ସ୍ଥାନୀୟ ତଳ। ସ୍ଥାନୀୟ ବାସିନ୍ଦା ଲୋକମାନୋନ ସେମାନେ ପାଉନାହାନ୍ତି ବିଦ୍ୟୁତ ପାଉନାହାନ୍ତି। ଖାଇବାକୁ ପାଉନାହାନ୍ତି। ଅ ପାଣି ପାଉନାହାନ୍ତି ଆମେ ତାଙ୍କୁ କେମିତି ସାହାଯ୍ୟ କରିବା? ଅ ତ ତା ଚାଲ ତା ଉପରେ କିଛି କଥା ହବା।
ହଁ। ଆଜି ଆମେ ଗରିବ ଲୋକମାନଙ୍କୁ ସାହାଯ୍ୟ କରିବା ମୃତ୍ତ ବିଷୟରେ ଆମେ ଆଲୋଚନା କରିବା ହେଲା।
ହଁ ହଁ ହଁ। ଏଇଟା ଅତ୍ୟନ୍ତ ଭଲ ବିଷୟ ମୋ ମତରେ ଅନ୍ୟକୁ ସାହାଯ୍ୟ କରିବା ହିଁ ଏକ ମହାନ ଗୁଣ।
ଠିକ କହିଲ ସମାଜରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଖାଦ୍ୟ ବସ୍ତ୍ର ଓ ଶିକ୍ଷା। ଶିକ୍ଷା ଭଳି ମୌଳିକ ସୁବିଧାରୁ ବଞ୍ଚିତ।
ହଁ ହଁ ହୁଁ। ଆଉ ଆମେ ବି ସାମର୍ଥ୍ୟ ଅନୁଯାୟୀ ଆମେ ଆମ ସାମର୍ଥ୍ୟ ଅନୁଯାୟୀ ସେମାନଙ୍କୁ ସାହାଯ୍ୟ କଲେ ସେମାନଙ୍କ ଜୀବନରେ ସଫଳ। ସକାରାତ୍ମକ ପରିବର୍ତ୍ତନ ଆସିପାରେ ଆମେ ଅଯଥା ଆମେ ଯୋଉ ଖର୍ଚ୍ଚ କରୁଛନ୍ତି। ଅଯଥା। ପଇସା କୁ ଅଲଗା ଅଲଗା ଖରାପ କାମରେ ଲଗଉଛନ୍ତି। ତ ସେଇଟା ନକରିକି ଆମେ ସେଇ ପଇସାକୁ ଆମେ କିଛିଟା। ଆ ଆମ ରଖିକି ଆମେ ସେଇ ଗରିବ ଲୋକମାନାନଙ୍କୁ ସାହାଯ୍ୟ କରିବା। ତ ସେଇ ମହାନ ଗୁଣ ଟା ହିଁ ଆମକୁ ବହୁତ ଆଗକୁ ନେଇ ଯାଇ ପାରିବ।
ଠିକ୍ ଠିକ୍ କାରଣ ସାହାଯ୍ୟ କଲେ କେବଳ ଧନ ଦେବାରେ ସୀମିତ ନୁହେଁ। ଆମେ ଖାଦ୍ୟ ପୁରୁଣା ପୋଷାକ ପୁସ୍ତକ କିମ୍ବା ଶିକ୍ଷା ମଧ୍ୟ ଦେଇପାରିବା।
ହଁ ହଁ ଠିକ୍ କହିଲ ଆମେ ଯଦି କିଛିଟା ଶିକ୍ଷା ପାଇଛନ୍ତି। ଆମେ ଯଦି ଅନ୍ୟକୁ ସେଇ ଶିକ୍ଷା ଦେବା ତ ଆମର ବି ଶିକ୍ଷାର। ଠିକ୍ ବଢ଼ିବ। ଆଉ ଆମଠୁ ବି ସେମାନେ ବି ଶିକ୍ଷା ପାଇଲେ ଆଉ ଆମେ ବି ଶିଖେଇକି ଆମେ ବି। କିଛି ଆମର ମାନେ ଆଗକୁ ଯିବାର ଆମର ଗୋଟେ କୌଶଳ ବି। ବଢିଲା ଆମର ବି ଗୋଟେ ଆମେ ବି କେମିତି ଗୋଟେ ପିଲାକୁ ଶିକ୍ଷା ଦେବା। ସେଟାକୁ ବି ଆମେ ଜାଣିବାକୁ ପାଇଲେ କି ପିଲାକୁ କେମିତି ଶିକ୍ଷା ଦେଲେ। ପିଲା କେମିତି ଶିକ୍ଷା ଗ୍ରହଣ କରିପାରୁଛି?
ତୁମେ କେବେ କାହାକୁ ସାହାଯ୍ୟ କରିଛ କି?
ହଁ ମୁଁ ତ ବହୁତ ସାହାଯ୍ୟ କରେ ମୁଁ ମୋର ପୁରୁଣା ପୁସ୍ତକ ମୋର ଯେତେବେଳେ ପଢ଼ୁଥାଏ ଯୋଉ ପଦବୀରେ ପଢ଼ୁଥାଏ ମୁଁ ତା ତଳ ପଦବୀର ଯୋଉ ବହି ଗୁଡାକୁ ମୁଁ କଣ କରେ ନା ମୋର ହଁ ଯେଉଁମାନେ ପାଆନ୍ତିନି ବହି କି ପୋଷାକ କିଛି ପାଆନ୍ତିନି ମୁଁ ତାଙ୍କୁ ମୋର ପୁରୁଣା ପୁସ୍ତକ ଦିଏ। ମୋର କିଛି ଆବଶ୍ୟକତା ଅନୁସାରେ ମୋ ପୋଷାକ କିଛି ଥିବା ଲୋକଙ୍କୁ ଦେଇଥିଲି। ଆଉ ସେମାନଙ୍କୁ ଖୁସି ଦେଖି ମତେ ଏତେ ଆନନ୍ଦ ମିଳିଥିଲା। ମୁଁ ସେଇଠୁ ଭାବିଥିଲି କି ମୁଁ ମୋ ଜୀବନରେ ଆଗକୁ ବଢ଼ିଲେ ମୁଁ ଏମିତି ଗରିବ ଲୋକମାନଙ୍କୁ କିଛିଟା ସାହାଯ୍ୟ କରିବି।
ସତରେ ଅନ୍ୟର ମୁହଁରେ ହସ ଆଣିବା ହେଉଛି ସବୁଠାରୁ ବଡ ପୁରସ୍କାର।
ହଁ ହଁ ସାହାଯ୍ୟ କରିବା ଦ୍ଵାରା ସମାଜରେ ସହଯୋଗ ଦୟା ଓ ମାନବିକତା ବି ବଢ଼ିଥାଏ।
ଆଜିର ଯୁବପିଢ଼ି ଏଇ ଦିଗରେ ଆଗେଇ ଆସିବା ଉଚିତ୍।
ନିଶ୍ଚୟ ନିଶ୍ଚୟ ଛୋଟ ଛୋଟ ପଦକ୍ଷେପ ମଧ୍ୟ ବ ଏକ ବଡ ପରିବର୍ତ୍ତନ ଆଣିପାରେ। ଆଉ ବି ଆମେ ଦେଖିଛେ ଖାଲି ଗରିବ ଲୋକ ନୁହେଁ ପଶୁ ପକ୍ଷୀ ଗାଁ ରେ ଦେଖିବ କୁକୁର ହଉ କି ଯୋଉ ପଶୁ ହଉ ସେମାନଙ୍କୁ ଖାଇବାକୁ ପାଉନାହାନ୍ତି ତାଙ୍କୁ ବି ଆମେ କିଏ ହଁ ମଣିଷ ତ କିଛି ନାଁ କିଛି ସେମାନେ କରିକି କାମ କରିକି ହଁ ଖାଇପାରିବେ। କିନ୍ତୁ ସେମାନେ ସେମାନଙ୍କ ପାଖରେ ତ ମଣିଷଙ୍କ ଭଳି ବୁଦ୍ଧି ନାହିଁ। ତ ସେମାନେ କେମିତି ଖାଇବେ ତାଙ୍କୁ ବି ଆମେ କିଛି ପକ୍ଷୀ ମାନଙ୍କୁ କିଛି ଖାଇବାକୁ ଦବା କି ପଶୁ ମାନଙ୍କୁ କିଛି ଖାଇବାକୁ ଦବା। ଆ ଷଣ୍ଡ ହଉ ଗାଈ ହଉ ଏମାନଙ୍କୁ ଲୋକମାନେ ଛାଡ଼ି ଦଉଛନ୍ତି। ଏମାନେ ଯୋ ଯୋଉ ଆମର ଉଁ ଖାଇକି ଉଁ ମାନେ ବିଶା କ୍ତ ପଦାର୍ଥ ଗୁଡା ଖାଇକି ସେମାନଙ୍କୁ ବି ରୋଗ ହଉଛି। ସେମାନଙ୍କୁ ବି ଆମର ସେବା କରିବା ଉଚିତ୍।
ହୁଁ ଆ ଆରେ ବନ୍ଧୁ ହୁଁ। ଆମେ ଶିଖିଲୁ ଯେ ମାନବ ସେବା ହିଁ ସର୍ବଶ୍ରେଷ୍ଠ ସେବା ଏବଂ ସେମାନଙ୍କ ନିଜ ସାମର୍ଥ୍ୟ ଅନୁଯାୟୀ ଗରିବ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ଉଚିତ୍।
ହଁ ହଁ ଠିକ୍ କଥା। ଆ ଖାଲି ମାନବ ସେବା ହିଁ ନୁହେଁ ବି ଆମେ ଆଉ ବି ସେବା କରିପାରିବା। ହଁ ପଶୁ ପକ୍ଷୀ ହଉ ସମସ୍ତଙ୍କ ସେବା କରିବା ଆମେ ଆମର ଅ ନିଜସ୍ଵ ଅନୁଯାୟୀ ଆମେ ଯେତିକି ପାରିବା ଆମେ ସେତିକି ସାହାଯ୍ୟ କରିବା। ଅ ଅଯଥା ଜିନିଷରେ ଖର୍ଚ୍ଚ ନକରି ଅଯଥା ଏ ଜିନିଷରେ ସମୟ ନଷ ଷ୍ଟ ନକରି ଆମେ ଯାହା ବିି ଶିକ୍ଷା ଆମେ ଅଛେ ଆମ ପାଖରେ ଅଛି ଆମେ ସେଇ ଶିକ୍ଷାକୁ କିଛି ଜଣଙ୍କ ମଧ୍ୟରେ ବାଣ୍ଟିଲେ ଆମକୁ ବି ଭଲ ଲାଗିବ ଆମେ ବି ଆମର ବି ଅ ଶିକ୍ଷାରେ ଉ ଉନ୍ନତି ହେବ ଆଉ ସେମାନେ ବି ଆମଠୁ କିଛି ଶିକ୍ଷା ପାଇକି ସେମାନେ ବି ଆମ ଆମ ପ୍ରତି ଉତ୍କୃଷ୍ଟ ହେବେ ଆମକୁ ସମ୍ମାନ ଦେବେ। ଆଉ ଧନ୍ୟବାଦ୍ ବନ୍ଧୁ ଆଜିର ଆଲୋଚନା ବହୁତ ଶିକ୍ଷଣୀୟ ବି ଥିଲା ମତେ ବି ବହୁତ ଭଲ ଲାଗିଲା।
ହୁଁ। ମାନବ ସେବା ହିଁ ଈଶ୍ଵର ସେବା ଆମର ଛୋଟ ସାହାଯ୍ୟ ମଧ୍ୟ କାହାର ଜୀବନ ରେ ବଡ ପରିବର୍ତ୍ତନ ଆଣିପାରେ।
ହଁ ଠିକ୍ ଠିକ୍ ହଁ ଠିକ୍। ଆଚ୍ଛା ତମେ ଏମିତି ପ୍ର ତମର ଏବେ ତ ଆମର ଖରାଦିନ ଛୁଟି ଚାଲିଛି। ତମେ ଖରାଦିନ ଛୁଟିରେ ତମେ ସବୁ କଣ କଣ କରୁଛ?
ମତେ ବହୁତ ଭଲ ଲାଗେ ଖରା ଦିନ କାହିଁକି ନା ଏଇଠି ବେଶୀ କହିଲେ ସମ ଯୋଉମାନେ ବି ସବୁ ବାହାରେ ବିଦେଶରେ ରହୁଛନ୍ତି ସେମାନେ ବି ସବୁ ଖରା ଛୁଟି ରେ ଘରକୁ ଫେରିବେ।
ହଁ।
ଆଉ ଘର ବି ବହୁତ ଆମେ ବି ଯଦି ବି ବାହାରେ ରହିକି ପାଠ ପଢଛନ୍ତି ଘରକୁ ଫେରିବା, ଗାଁ ର ପରିବେଶ ବହୁତ ସୁନ୍ଦର। ହଁ ସମସ୍ତେ ଜେଜେ ବା ପା ଜେଜେମା ଅଛନ୍ତି, ଏବେ ବି ଆମ୍ବ, ଜାମୁକୋଳି ଖଜୁରୀ କୋଳି ବେଶି ଅଛି ଖରାଦିନେ ତ ନଈରେ ବି ଗାଧେଇବାକୁ
ତି ଆମେ ବି ହଁ। ଖରା ଦିନେ ବି ଆମେ ସେଇ ଆମ୍ବ କୁ ଆଣିକି ଜୁସ୍ କରିକି, ତା ଦେହରେ ଦହି ମିଶେଇ ଆଉ ଆଉ ଫଳରସ କିଛି ମିଶେଇ ଆମେ ଯଦି ତାକୁ ଆମେ ପା ପିଇବା। ଖରାଦିନେ ଆମର ଜେଜେ ଜେଜେ ମା ସେମାନେ ତ ତାଙ୍କର ବୟସ ହେଇଗଲାଣି। ତ ତାଙ୍କୁ ବି ଯଦି ସେଇଟା ଦବା ତ ତାଙ୍କ ପାଇଁ ବି ବହୁତ ଭଲ ରହିବ। ତୁମ ଘର ଲୋକ ଯଦି ଖରାରେ କୁଆଡେ ଯାଉଥିବେ ତୁମେ ତୁରନ୍ତ ତାଙ୍କୁ ଗୋଟେ ପାଣି ବୋତଲ ଦବ, ଛତା ଦଉଥିବ କି ଛତା ଧରିକି ବାହାରକୁ ଯାଅ ପାଣି ନେଇକି ଯାଅ।
ନିଶ୍ଚୟ ବନ୍ଧୁ, ନିଶ୍ଚୟ ବନ୍ଧୁ।
ହଁ ଯେମିତି ଆମେ ଜାଣିଲେ କି ମାନବ ସେବା ହିଁ ଈଶ୍ଵର ସେବା ସେମିତି। ହଁ ଆଉ ତୁମେ ତୁମର ତୁମେ ତୁମର, ମା ବାପାଙ୍କ ସହିତ ସମୟ କେତେ ବିତାଅ।
ହ ବହୁତ କମ, କାହିଁକି ନା ଆମେ ଯେତେବେଳେ ବାହାରେ ବହୁତ ବହୁତ ଶ୍ରେଣୀ ରେ ପାଠ ପଢିଲା ବେଳେ ଆମେ କଣ କରିବା ନା ଯାହାହେଲେ ବି ଟିକେ କମ ଲାଗିବ ସମୟ। ଏଇ ଖରା ଛୁଟିରେ ସମସ୍ତଙ୍କର ବି ଛୁଟି ଥାଏ, ଆମେ ସମସ୍ତେ ଗାଁ କୁ ଆସୁ ସେଠି ସମସ୍ତେ ଥାଆନ୍ତି ଜେଜେବାପା ଜେଜେ ମା।